ଶୁଭ ସକାଳ ଆଉ କଣ କରୁଛ?
ଆଉ ଏମିତି ଆଉ ଅଛି ଆଉ ଆଉ ଆପଣ?
ମୁରୁ
ହଁ ହଁ ଆଉ କଣ ଆଜି ରୋଷେଇ କରିଛନ୍ତି?
ଆ ଆମର ଆଜି ଶ ଶନିବାର ନା ସାଧା ହଉଛି।
ସାଧା ସାଧା କଣ ଗୋଟେ ଖାଦ୍ୟ ନୁହେଁ।
ସାଧା ତ ବହୁତ ଭଲ ଖାଦ୍ୟ ମାନେ ଶନିବାର ସାଧା ହଉଛି। ସାଧା ସବୁଠୁ ଭଲ ଖାଦ୍ୟ। ସାଧା ଦେହ ପାଇଁ ସୁସ୍ଥ। ହଉଛି ଆମର ମୁଗ ଡାଲି ତାପରେ ଆଳୁ ବାଇଗଣ ନିମ ପତ୍ର ପକେଇଦେଇ ଭଜା ତାପରେ ହଉଛି। ଏ ଯୋଉ ଥାଲୁକୁଡି ଜାଣିଛନ୍ତି?
ଥାଲୁକୁଡ଼ି କଣ କଲେ ଆପଣ ଆମପଟେ ଥି ବେକା ଥିବ ଯେ ନା ଟା କଣ ଜାଣିପାରୁନଥିବି ଆଉ।
ହଁ ହଁ ନା ସେ ଏମତି ନଟା ପତ୍ର ହୁଏ ମାନେ ଏଇ ବାଡିରେ ହୁଏ। ଏଡ଼େ ଗୋଲ ଗୋଲ ପତ୍ର ହୁଏ ଏଇ ପିଲାମାନେ ବି ତାର ରସ
ଓହୋ ହୋ ଥାଲୁକୁଡି ଯାଇଁଲିି ଯାଇଁଲି ଚକା ଚକା ହେଇକି ତାକୁ ବ୍ରାହ୍ମୀ ବି ବୋଲି ଜଣେ ଜଣେ କୁହନ୍ତି।
ହଁ ହଁ ହଁ ହଁ ହଁ ସେଇଟାକୁ ଆମେ ତାକୁ ତାକୁ ଛେଚିକି ତାର ରସ ବାହାର କରିଦେଇକି ତାକୁ ଏମିତି ଆଳୁ ବାଇଗଣ ପୋଇ ପକେଇକି ଘଣ୍ଟ ଭଳିଆ କରିଛୁ ଆଉ।
ହଁ ହଁ।
ହୁଁ ହୁଁ ହୁଁ ସେଇଟା ହେଇଛି ଗୋଟେ ଆଉ ଅ ବିଲାତି ଆଳୁ ଖଟା ହେଇଛି। ଆଉ କଳମ ଶାଗ ହେଇଛି।
ହୁଁ ଓହୋ ଆ ଏତେ ଆଇଟମ କରିଛନ୍ତି ଆଉ। ଆରେ ସେ ଯୋଉ ଫାଲଗୁଡି ଟାକୁ କଣ କେମିତି କରୁଛନ୍ତି?
ଥାଲୁକୁଡ଼ିଟା ହଉଛି। ଆଗେ ଆଳୁ, ବାଇଗଣ, ପୋଇ, ତାକୁ ସିଝି ସିଝେଇ ଆଣିବେ ହେଲା କି। ସେଥିରେ ସିଝେଇ ସାରିଲା ପରେ ହାଫ ସିଧ ହେଇଗଲା ପରେ ସେଥିରେ ସୋରିଷ ବଟା ଦେଇଦେବେ, ତାପରେ ତାକୁ କାଢି ଆଣିବେ, କାଢି ଆଣିଲା ପରେ ମାନେ ଯେମିତି ଥାଲକୁଡିକି ତାକୁ ଛେଞ୍ଚିକି ରସ କାଢି ଦେଇକି ଚୁପଡିକି ରସ କାଢିକି ସେ ଥାଲୁକୁଡ଼ି ଟା ରଖ ରଖିବେ ରସଟା ଦେବେନି ହେଲା ତାପରେ ସେଥିରେ ପିଆଜ ଏ ମାନେ କ ତେଲ ପକେଇଦେଲେ, ଶୁଖିଲା ଝାଳ ତାପରେ ପାଞ୍ଚ ଚକୁଣ, ପିଆଜ ତାକୁ ଭାଯା ହେଇଗଲା ପରେ ସେଇ ଯୋଉ ଥାାଲକୁଡି ଟା ଛେଚିକି ରଖିଥିବେ ସେଇଟା ଟିକେ ସେଇ ତେଲରେ ଭାଜିଦେବେ। କଣ କହିଲ?
ମୁଁ ଟିକେ କଥା ହଉଛି, କାରିୟାରେ କହୁନ ଜଲଦି କୁହ ମୁଁ ଶୁଣୁଛି
ହୁଁ ହୁଁ ହୁଁ ଆଉ ସେଇଟା ସେତିକି କରିଦେଇକି, ତାପରେ ସେଇ ଆଳୁ, ବାଇଗଣ ଯେତେବେଳେ ସିଝେଇକି ରଖିଥିବେ ସେଇଟା ଢାଳି ଦେବେ ତାପରେ ଏପଟ ସେପଟ ହେଇଗଲା ହେଇଗଲା ତରକାରୀ
ହଁ ହଁ।
ହୁଁ ଆଉ ଆପଣ କଣ କରୁଛନ୍ତି?
ଆମର ଏଇ ରୁଟି ଭଜା ଆଜି ହେଇଛି ଟିଫିନ୍ ଆମର ତ ଟିକେ ଲେଟରେ ଖାଉ ଭାତ
ହୁଁ ହୁଁ ହୁଁ।
ଆମର ଏଇନେ ଜଳଖିଆ ଖାଉ କି ଦିଟା ବେଳକୁ ଭାତ ଖାଉ ଆଉ ଗୋଟେ ଦିଟା। ହଁ। ଏ ଟିକେ ଇଏ ମୋ ହଜବେଣ୍ଡ ସକାଳୁ ଭାତ ଖାଆନ୍ତିନି ତ ସିଏ ଯାଆନ୍ତି ଜଳଖି ଖାଇକି ସେଇଥିପାଇଁକି ଆମେ ଉ ଭାତର ଆମର ହୁଏନି ଜଦି ସିଏ ଭାତ ଖାଇ ଦେଇେକି ଗଲେ ଭାତ କରିଦିଅନ୍ତି
ହଁ ହଁ ସେ ଦିନ ଯାକରେ ପଳେଇଯାଆନ୍ତିି ବଧେ ନାଇଁକି।
ହଁ ସେ ଦିନଯାକ ଯାନ୍ତି ଜଳଖିଆ ଖାଇ ଦେଇ ଯାଆନ୍ତି ବାହାରେ ଖାଆନ୍ତି ମିଲଟା
ହୁଁ ହୁଁ
ଆମର ରୁଟି ଭଜା ହେଇଛି। ଏଣେ ସାଧ ମୋ ସ୍ଵାମୀ ଖାଆନ୍ତିନି ଆଇଁସ। ଶନିବାର କିନ୍ତୁ ମୁଁ ଶୁ କ୍ରବାର ଖାଏନି, ରବିବାର ଖାଏନି ବୋଲି ମୁଁ ବେଳେବେଳେ ଶନିବାର ଖାଇଦିଏ, ଯଦି ସିଏ ତାଙ୍କର ଉପସ୍ଥିତି ରହିଲା ତାହେଲେ ସାଧା ହବ ଆଉ, ସିଏ ନ ରହିଲେ ମୁଁ ଆମଷ ଆଜି ଖାଇବୁ ଆମେ ତ ମୋ ଝିଅ ଟିଏ ମା ଝିଅ ଖାଉ ଆଉ।
ହଁ ଯେହେତୁ ଜଣଙ୍କ ପାଇଁ କି ଅସୁବିଧା ହୁଏ। ନାହାନ୍ତି ମାନେ କରିକି ଖାଇଦେବେ, ହଁ।
ହଁ।
ହଉ ଆଉ ସକାଳେ ଜଳଖିଆ କଣ ଖାଇଲେ?
ସକାଳୁ ରୁଟି ଭଜା, ଆଳୁ ପୋଟଳ ଭଜା ରୁଟି।
ହୁଁ ହୁଁ। ଆମର ତ ସକାଳୁ ମୁଁ ଉ ମାନେ ଇଏ ଖାଏ ଯୋଉଟା କୁହନ୍ତିନି ନ୍ୟୁଟ୍ରିସନ ସେଇଟା ସକାଳ ଖାଏ ମୁଁ। ଆମର ଏପଟେ ସକାଳୁ ଜଳଖିଆ ହଉଛି ମୁଡ଼ି।
ଆଁ ହଁ ନ୍ୟୁଟ୍ରେସ ମାନେ କଣ ଆପଣ ହଁ ଏଇ ଯୋଉ ଆ ହବ୍ରଲ ର ବ୍ୟବହାର କରୁଛନ୍ତି କି?
ହଁ ହଁ ହଁ ହଁ ହଁ ହଁ।
ଓ ହ।
ହଁ ସେଇଟା ଆଜି ପାଞ୍ଚ ବର୍ଷ
ଯେ ବିଜନେସ୍ କରନ୍ତି, ନା ଖାଲି ଖାଆନ୍ତି।
ନିଜେ ନିଜେ ନିଜେ ବିଜନେସ ବି କରେ ହେଥିପାଇଁ।
ମୋର ବି କୋଡ ଅଛି ସେଥିରେ ହର୍ବାଲ ରେ।
ହୁଁ ହୁଁ ଖାଉଥିଲେ କି?
ସେଜେ ମୁଁ କରୁନି ଆଉ।
ହଁ ହଁ ହଁ ହୁଁ।
ମତେ ସେ ସେସବୁ ଜିନିଷ ଖାଇବାକୁ ପଡେନି, ମୁଁ ସେ ସବୁ ଜିନିଷ ଖାଇବାକୁ ପଡେନି, କାର ସକାଳୁ ମୁଁ ୟୋଗା ପ୍ରାଣାୟାମ ଏକ୍ସରସାଇଜ ସବୁ କରେ। ଏସବୁ, ସେ କରିବା ଯୋଗୁ ମତେ କୌଣସି ମେଡିସିନ ଦେଇ ଥଣ୍ଡା କେବେ ହେଇଛି ମୋର ବିନା ମେଡିସିନ ତିନି ଦେ ଅଟୋମେଟିକ ତାର ଯେତିକି ଦିନ ଥଣ୍ଡା ହବା କଥା ହବ। ତାପରେ ମନକୁ ମନ କପଡ଼ା ବାହାରିକି ସେ ତା ଥଣ୍ଡା କମିଯିବ।
ହଁ ହଁ ହୁଁଁ ଉଁ।
କପଡା ରିଲିଜ ହେଇଯିବ ଅଟୋମେଟିକ ତିନି ଚାରି ଦିନ ପରେ ଆସ୍ତେ ଆସ୍ତେ ମାନେ କଫ ବାହାରି ପଡିବ ସବୁ।
ହଁ ହଁ ଆଉ ଝିଅ କଣ କରୁଛି?
ଝିଅ ସ୍କୁଲ ଯାଇଛି ଆସିନି ତା ବାବା ଯାଇଛନ୍ତି ଆଣିବା ପାଇଁ କି। ସିଏ ଗଲେ, ସାଢ଼େ ଦଶଟାରୁ ଭର ସେ ସରଛି ପ୍ଲାଷ୍ଟର।
ହୁଁ ହୁଁ ହୁଁ ଆମର ପୁଅ ଦି ଜଣ ସ୍କୁଲ ଯାଇଥିଲେ ଯେ ବଡ ପୁଅଟା ଆସିନି ସାନଟା ପହଞ୍ଚିଗଲାଣି।
ଉଁ ହୁଁ ହୁଁ ଆପଣଙ୍କର କଥାବାର୍ତ୍ତା ଉ ମାନେ ମୋର ଆମର ଗୋଟେ ଆଙ୍କ ବାବା ଧରମ ଭଉଣୀ କରିଥିଲେ ପୁରା ଡିଟୋ ଆପଣଙ୍କ ଭଏସ।
ହଁ ହଁ।
ହେଁ ହେଁ ହେଁ ତା ତାଙ୍କର ଯୋଉ ଏପଟେ କେଉଁଝର ଡିଷ୍ଟ ଆନନ୍ଦପୁରୁ
ହଁ ହଁ ନା ଲୋକେ ଅଛନ୍ତି ଯେମିତି ଦେଖନ୍ତୁ ଜଣେ ଜଣେ ମଣିଷ ସା ତ ପ୍ରକାର ଭଳିଆ ଅଛି ଜଣ ଜଣଙ୍କର କଥା ବି ସେ ବି
ପୁରା ଭଏସ୍ ଟା ଆପଣଙ୍କର ଡିଟୋ ପୁରା, ଫେସ୍ ଟା ତ ମୁଁ ଆପଣଙ୍କର ଦେଖି ପାରୁନି କିନ୍ତୁ ଭଏସଟା ପୁରା।
ହଁ ହଁ ଫେସ୍ ଟା ଦେଖିବେ ଆହୁ ହୁ। ହଁ ହଁ ହଁ।
ହେ ହେ ହେ କିନ୍ତୁ ଭଏସ୍‌ଟା ପୁରା। ଏ ଏକା ତାଙ୍କ ନାଁ ରଞ୍ଜୁ ଅପା ବୋଲି। ଅଁ ସୁଅଷ୍ଟା ହଁ ଆପଣଙ୍କ ମମତା।
ହୁଁ।
ହଁ ଯେତେବେଳେ କଥା ହେଲି ଫାଷ୍ଟ ମୁଁ ଭାବିଲି କାଲି ଆପଣ ସ ତେ କଥା ହଉଥିଲେ ନା। ମୁଁ କହିଲି ରଞ୍ଜୁଆପାଙ୍କ ଭଏସ୍‌ ଭଳିଆ କଣ ଶୁ
ହୁଁ ହୁଁ। ନାଇଁ ନାଇଁ ଥାଇ ଥାଇ ମାନେ ଜଣ ଜଣଙ୍କ ଯେମତି ମଣିଷ ଦେଖିଆ ପାଇଁ ସାତ ପ୍ରକାର ଥାନ୍ତି ସା ଗୋଟେ ମଣିଷ ଯେମିତି ସାତ ଜଣ ସେମିତି ଥାଆନ୍ତି। ସେମିତି ସେମାନଙ୍କ କଥାବାର୍ତ୍ତାରେ ବି ସେମିତି ଥାଏ।
ସେମତି ଆଉ।
ହୁଁ ହୁଁ ହୁଁ।
ଭଗବାନଙ୍କର ସୃଷ୍ଟି ସେମତି କିଛି
ହଁ ହଁ ହଁ ଭଗବାନଙ୍କର ନା ଭଗବାନଙ୍କର ସୃଷ୍ଟି ସେମିତି ଆଉ ଆମର ଆଜି ଟିକେ ଶୀଘ୍ର ରୁଷେଇ ଗଲା। ଆମ ଘର ଟିକେ ଶୀଘ୍ର ମାନେ ଦିନରେ ଶୀଘ୍ର ରୁଷେଇ ଯାଏ ଚୁଲିରେ ରୁଷେଇ ହୁଏ ନା।
ଅହ କାଇଁ ଗ୍ୟାସରେ କରନ୍ତନି?
ଗାଁ ରେ ଆମର ମାନେ ବ ବାଡିରେ ବହୁତ ଗଛ ପତ୍ର ଅଛି ହେଲା କି ସକାଳେ ଜାଳଟା ବାହାରେ ନା। ଆଉ ଆମର ମାନେ ହାଁ ହାଁ ହାଁ ରାତିରେ ଯା ରୁଟି ହୁଏ। ହଁ ବାହାରେ ରହିଥାନ୍ତୁ ଯାହାକି ଗାଁ ରେ ଅଛୁ ଯା ଆଉ ଚୁଲି ରୁଷେଇ ଟା କେତେ ଟେଷ୍ଟି ବି ଲାଗ୍
ହଁ ଟେଷ୍ଟି ଗ୍ୟାସ ବି ହବନି ଖାଇଲେ ଆଜି କାଲି ଆଜିକାଲି ଲୋକଙ୍କର ଗ୍ୟାସ୍ ହବାର କାରଣ କଣ କି ଏଇ ଯୋଉ ଗ୍ୟାସରେ ରୋଷେଇ ହଉଛି ବୋଲି ନା। ଏଇଟା ବେ ଗ୍ୟାସ ଟା କଁ ଦେହ ପାଇଁ ଭଲ କି?
ହଁ ହଁ ହଁ ନା ତାପରେ ମେନ୍ କଥା ହଉଚି ଆଁ ଆମର ଅ ପରିବାର ଆ ନଅ ଜଣ ମାନେ ଶାଶ୍ ଶୁ ଶଶୁର ଯାଆ ଦେଢଶୁର ହଁ ହଁ। ହଁ ଚୁଲିରେ ଭାତ ତରକାରୀ ସବୁ ଶୀଘ୍ର ଶୀଘ୍ର ବି ହେଇଯାଏ। ଗ୍ୟାସରେ କେତେ ସମେଇ ହଁ କେତେ ସମୟ ଗ୍ୟାସ ରହିବ ଗ୍ୟାସ୍ ଅଛି ଗ୍ୟାସ୍ ନାହିଁ ଯେ ଆମେ ରାତ୍ କିରେ ଗ୍ୟା ଏଇ ରୁଟି ଟା ହଁ ହଁ ହୁଁ।
କେତେ ହାଲକା ଜିନ୍ ସେଟା କରିଦିଅ।
ହଁ ହଁ ହଁ ହଁ ସେଇ ରାତ୍ ରାତି ରୋଷେଇଟା ଆମେ ଗ୍ୟାସରେ କରୁ ହଁ ହଁ ହଁ ହଁ।
ଖାଇଦେଲେ। ଆମେ ତ ମୁଁ ତ ପ୍ରାୟ ଯଦି ରୁଟି ମାନେ କ୍ଷୀର ଯଦି ବି ରହିଲା ରୁ ଟି କ୍ଷୀର ଆମ ରାତିରେ ଖାଇଦବୁ।
ହଁ ଆମ ଘର ବି ସେଇଆ ପା ତ କ୍ଷୀର ରୁଟି ସମସ୍ତଙ୍କର ପସନ୍ଦ।
ହଁ କ୍ଷୀର ରୁଟି ଗରମ ଗରମ କ୍ଷୀର ଆଉ ରୁ ଵି ଗରମ ଗରମ ରୁ ହେଇଥିବ ମତେ ଭାରି ପସନ୍ଦ ମୁଁ ଖାଇ ଦିଏ।
ହଁ ସେଥିରେ ଚିନି ପକାନ୍ତି ନା ଗୁଡ ପକାନ୍ତି?
ହଁ ଚିନି ଟିକେ ପକାଏ ଅଳ୍ପ ଟିକେ ପକାଏ ଆଉ।
ମୋ ବା ସେଇ କ୍ଷୀର ମୁଁ ଏମତି ତରକାରୀ ରୁଟି ହେଲେ ଗୁଟେ ଦିଟା ଖାଇବି କ୍ଷୀର ରୁଟି ହେଲେ ତିନି ଚାରିପିସ୍‌। ଖାଇଦେବି ହେଲା ଭଲ ଲାଗେ ହଁ। ଆଉ ତାହେଲେ ରୋଷେଇ ଲେ-ଲେଟର କରିବେ ନାଇଁ କି?
ହଁ ରୁଟି ସେଇ ସବୁ ହବ କି ନହେଲେ ଆଜି ମାଝିଅ ବିରିୟାନୀ ନହେଲେ କିଣି ଆଣିକି ଖାଇଦବୁ
ହଁ ହୁଁ ହୁଁ ମା ଝିଅ ଅଛନ୍ତି ଯାହା ହେଲେ ଖାଇଦେବେ ଆଉ
ହଁ ତିନି ଚାରି ଜଣ ହେଲେ ସିନା ଆ ଗୋଟିଏ ଗୋଟିଏ ବିରିୟାନୀ ହେଇଗଲା ମା ତାଙ୍କର ହେଇଯିବ।
ହଁ ହଁ ଆମର ଆଜି ହବରୁ ସେଇ କାଲି ଆମ ଘରେ ରୋଷେଇ ହବନି ବାଥଡେ ଭୁଜି ଅଛି। ଆ ଜଣଙ୍କ ଘର ଡାକିଛନ୍ତି ଦିନ ରାତି ହେଲା କି।
ହୁଁ
ଆଉ ତାଙ୍କ ଘରେ ହବ ଆଜି ଆଉ ରୁଷେଇଟିକେ ଡେରି ହେନତା ଯାହା କରିତା ମୁଁ ଆମର ବଡ ଯା ସିଏ ପରିବା ଫରିବା କାଟିକି ବସେଇ ଦେଇଥିଲେ ସେ ଦି ତିନିଟା ତର ତରକାରୀ ରୋଷେଇ କରିଦେଲେ ମୁଁ ଏବେ ଡାଲି ଟା ବସେଇଛି ତାପରେ ଭାତ ହବ ଆଉ।
ହଁ ହଁ ହଁ ମିଶି ବାଟିକି କରିଦଉଛନ୍ତି ଆଉ।
ହୁଁ ହୁଁ ହୁଁ ଆମ ସାଙ୍ଗରେ ଅଛେ ନାଇ।
ଭଲ ନା ମିଶି ମାସିକି କଲେ ଭଲ।
ହଁ ନା ସାଙ୍ଗରେ ଦେଖ ଆମ ବାପାଙ୍କ ଘରେ ସମସ୍ତେ ସାଙ୍ଗରେ ଥିଲେ ହେଲା ମୋ ବାବାଙ୍କର ପାଞ୍ଚ ଭାଇ। ତାପରେ ମୁଁ ଏଠିକି ଆସିଲି ଆମେ ଛ ଟ ବେଳରୁ ସମସ୍ତେ ସାଙ୍ଗରେ ମିଶିକି ଖାଇଛୁ ବସିଛୁ। ତ ଭଲ ଲାଗେନି ଘରେ ଆମ ଘରେ କେହି ଯଦି ଶାଶୁ ଯାହା ଥିଲେନି। ମୁଁ ମାନେ ମତେ ସାଙ୍ଗର ଏକା ଖାଇବାକୁ ଇଚ୍ଛା ହେଲାନି ମୋ ପୁଅକୁ କହନି ରହ ସାଙ୍ଗର ଖାଇବା।
ହଁ
ହୁଁ ଭଲ ଲାଗେନି ଏକା ଖାଇବା ପାଇଁ।
ହଁ
ହଁ ହୁଁ ହୁଁ ତାହେଲେ ଆଉ ସବୁ ଭଲ ଆଉ।
ବଡ଼ ଫ୍ୟାମିଲି ରହିଲେ ଏଇ ଗୋଟେ ଟିକେ ଜିନିଷ ଭଲ ମିଶି ମାଶିକି ରହିବା ମନ ଖୁସି ରହିବ। ସବୁ ଜିନିଷ ଟା ସେୟାର ବି ହେବ। ଏଆନା ହଁ ହଉ ହଉ ପରେ କେବେ କଥା ହେବା ହଁ ଠିକ୍।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ